ହ୍ୟାଲୋ ହଁ ବାନ୍ଧବୀ ନମସ୍କାର।
କଣ କରୁଚନ୍ତି?
ମୁଁ ବର୍ତ୍ତମାନ ଜଳଖିଆ ଖାଉଥିଲି।
ଆଜି ଜଳଖିଆରେ କଣ ଅଛି?
ଆଜି ଜଳଖିଆରେ ଅଛି ଚେନାଚୁରୁ ମୁଢି।
ହଁ ଆଉ ବଢ଼ିଆ ଖାଇବା ଆଉ।
ଆଜ୍ଞା।
ଆଉ ଆପଣଙ୍କ ଆଡ଼େ ଖୁଦୁରୁକୁଣି ଓସା କରନ୍ତି ନା?
ହଁ ଆଜ୍ଞା।
ଆପଣ କରନ୍ତି?
ଆଜ୍ଞା।
ଆଉ ସେ ବିଷୟରେ ଟିକେ ଆମକୁ କହିବେ।
ଆଜ୍ଞା ଏଇ କଖୁଦୁରୁକୁଣୀ ପର୍ବ ଏକ ସାଧାରଣତଃ କୁମାରୀ ମାନେ ହିଁ ଏଇ ଓଷାଟିକୁ ପାଳନ କରିଥାନ୍ତି ତମୁ ହଁ ଝିଅ ମାନେ ଯୁବତୀ ମାନେ ମିଶିକି ଆମେ ଖୁଦୁରୁକୁଣୀ ଓଷାଟିକୁୁ ଭଲ ଭାବରେ ପାଳନ କରିଥାଉ ଯେପରିକି ଭାଦ୍ରବ ମାସରେ ଏହି ଖୁଦୁରୁକୁଣି ପର୍ବଟି ଅନୁଷ୍ଟ ତ ହୋଇଥାଏ। ଚାରି ପାଳି ହୋଇଥାଏ ପାଞ୍ଚ ପାଳି ହୋଇଥାଏ କିନ୍ତୁ ଆମର ପୁନେଇଁ ଉଁ। ଗଲା ପରେ ଆମେ ଚାଳି ଚାରି ପାଳିକି ହିଁ ଧରିଥାଉ ଯାହା ଫଳରେ କି ଆମେ ଚାରି ପାଳି ପାଳିକି ହିଁ କରିଥାଉ ସେଇ ଚାରି ପାଳିଆଙ୍କ ଆମେ ଧୁ ଧୁମଧାମ ରେ କଥା ହଉ। ପ୍ରଥମ ପାଳି ସବୁ ଆଁ ଚାରି ପାଳିଆଙ୍କ ଆମେ ସେମ ସେ ସମାନ ଭାବରେ ହିଁ ପୂଜା ପାଠ ହୋ ହୋଇଥାଏ। ଯେମିତି କିି ଆମେ ଖୁଦୁରୁକୁଣୀ ଅଛି ଦୁଇ ପ୍ରକାର ଅରୁଆ ଆଉ ଉଷୁନା ଭାତ ଆମର ଅରୁଆ ଭାତ ଉଷୁନା ଭାତ ଯେମିତି ଅଛି ସେମିତି ଅରୁଆ ଭାଲୁକୁଣି ଆଉ ଉଷୁନା ଭାଲୁକୁଣି। ପ୍ରଥମେ ଉଷୁନା ହଲୁକୁଣି ପୂଜା ହୋଇଥାଏ। ଶେଷ ପାଳି ଦିନ ଆମେ ଅରୁଆ ଭାଲୁକୁଣିକୁ ଆଣି ସାଙ୍ଗ ହୋଇକି ଯୋଡେ ଯାଙ୍କ କୁ ପୂଜା ହୋଇଥାଏ ହଁ ପୂଜା ହୋଇଥାଏ। ଯାହାଫଳରେ କି ଆମେ ଉସୁନା ଭାଲକୁୁନି ଦିନ ଉଷୁନା ଭୋଗରାଗ ଯେମିତି କିି ଚୁଡା ନାନା ଫଳ ମାନ ଫୁଲ ମଙ୍କୁ ଗୁନ୍ଥିକି ହାର କରିକି ମାଙ୍କ ପାଇଁ ମା ଖୁଦରୁକୁଣୀକୁ ଆମେ ପିନ୍ଧେଇ ଥାଉ
ଆମର ତ ଏମିତି ହୁଏ, କାରଣ ଆମର ସକାଳୁ ଖୁଦୁରୁକୁଣୀ ସେ ଜଉ ଆମର ରବିବାର ହୁଏ, ସେଦିନ ସକାଳୁ ଆମର ସବୁ ଝିଅ ମାନ ଯେଉଁ ରାତି ତିନିଟାରୁ ମାନେ ଯାଆନ୍ତି, ସବୁ ଫୁଲ ତୋଲିବାକୁ ହଉ ସବୁ ମାନେ ମିଶିକି ସବୁ ଝିଅମାନେ ଯାଆନ୍ତି ଫୁଲ ତୋଳିକି ଆସିଲା, ପରେ ତା ତାପରେ ସବୁ ଫଳ ପାଞ୍ଚ ସାତ ପ୍ରକାର ଫଳ ଆଣନ୍ତି ତାପରେ ଯାଆନ୍ତି ବାଲୁକା ପୂଜା କରିବାକୁ ଆମର ନଈ, ପୋଖରୀ ଯୋଉଠି କି ଯାହାର ଯୋଉଠି ସୁବିଧା ସେଇଠିକି ସବୁ ଯାଆନ୍ତି ଗାଧେଇବା ପାଇଁ ସେଠି ବାଲୁକା ପୂଜା କରନ୍ତି ସାତ ଆଞ୍ଜୁଳି ମାଟି ଦିଅନ୍ତି ଧାନ ଗଛ ପୋତନ୍ତି ଆଉ ଯଉ ଆମର ଅପମ ରଙ୍ଗ ଦାନ୍ତ କାଠି ତିଆରି କରି ଦିଅନ୍ତି, ତାପରେ ଧାନ ଗଛରେ ଯାହାର ଯେତେ ଭାଇ ତାଙ୍କ ନାଁରେ ସାତଟା ଲେଖା ଗଣ୍ଠି ପକାନ୍ତି ଆଉ ସବୁ ଯୋଉ ବାଲୁକା ତିଆରି କରିକି, ତାଚାରି କର ଆମର କଖାରୁ ପତ୍ର କାକୁ କୁକୁଡ଼ି ପତ୍ର ସବୁ ଦିଅନ୍ତି, ଦେଇକି ତା ଦେହରେ ଜହ୍ନି ଫୁଲ, କାକୁଡ଼ି ଫୁଲ ସବୁ ଦେବେ ତାପରେ ଫୁଲ ଆଉ କଷି ପିଜୁଳି ଆଉ ଆମର କମଳା, କଦଳୀ, ନଡ଼ିଆ ଏମିତି ଭୋଗ କରିବି ତାପରେ ସେଠୁ ଆସିଲା ପରେ ସବୁ ଯେଉଁଠି ମା ମଙ୍ଗଳାଙ୍କୁ ସ୍ଥାପନ କରିବେ, ଖୁଦୁରୁକୁଣୀ କୁ ସେଇ ଜାଗା ସବୁ ସଜାସଜି ଇଏ କରନ୍ତି ଫୁଲରେ ଆଉ ଠାକୁର ଆଣନ୍ତି, ଠାକୁର ଆଣିକି କି ତାଙ୍କ ଦେହରେ ହେଉଛି ଆମର ଫୁଲ ହାର ଦିଅନ୍ତି, ଆଉ ଖଇରେ ମଧ୍ୟ ହାର କରିକି ଦିଅନ୍ତି ମା ଙ୍କର ବେଶୀ ପ୍ରିୟ ହେଉଛି, ଗ ଫୁଲ ତାକୁ ବି ହାର କରି ଦିଅନ୍ତି ଆଉ ଆମର, ଉଖୁଡା, କଦଳୀ, ନଡି ଏଇସବୁ ଭୋଗ ତାକୁ ଆଣନ୍ତି ତାପରେ ସନ୍ଧ୍ୟା ଆମର ଚାରିଟା ବେଳକୁ ମା ସୁନ୍ଦରୀ ଆମର ଗ୍ରାମ ଦେବତୀ ଯିଏ ଅଛନ୍ତି। ତାଙ୍କୁ ନେଇକି ଗାଧୋଇ ଦିଅନ୍ତି ଆଉ ଆମର ବିଲେଇଶୁଣି ଠାକୁରାଣୀ କି ବି ଭୋକ ନେଇକି ଚଢ଼ାନ୍ତି, ସବୁ ଦେବଦେବ ଆମ ଗାଁରେ ଯେତିକ ମାନେ ମନ୍ଦିର ଅ ଛି, ସବୁ ମନ୍ଦିରରେ ଭୋଗ ରାଗ କରିକି ଆସନ୍ତି, ତା ପରେ ସଞ୍ଜ ବେଳକୁ ଠାକୁର ସ୍ଥାପନ କରନ୍ତି, କଳାସ ବସବେ ଠାକୁରଙ୍କ ମା ମଙ୍ଗଳାଙ୍କୁ ପାଟ ପିନ୍ଧେଇବେ, ପିନ୍ଧେଇକି ସଜାସଜ ଯେମିତି କରିବା କଥା ସବୁ କରିବେ ତାପରେ କୀର୍ତ୍ତନ ମଣ୍ଡଳୀଙ୍କୁ ସବୁ ଡାକିବେ ତାଙ୍କ ପାଇଁ ଯେଉଁ କ୍ଷୀରି ପୁରୀ ବ୍ୟବସ୍ଥା କରିବେ, ଭୋଗ ବି କରିଥିବେ ସେମାନେ କୀର୍ତ୍ତନ ମଣ୍ଡ ମଣ୍ଡଳୀ ଆସିବେ, କୀର୍ତ୍ତନ କରିବେ ବ୍ରାହ୍ମଣ ଆସିବେ ପୂଜା କରିବେ ଆଉ ଏମି ତି କରିକି ଏଠୁ ପ୍ରସାଦ ସମସ୍ତେ ପାଇକି ରାତିରେ ଆସିବେ, ତାପରେ ଝିଅମାନେ ସବୁ ଜଗିକି ରହିବେ ସେଇଠି ଶୋଇବେ ତାପ ରେ, ସବୁଦିନ ତ ପୂଜା ହେଉଥିବ ଏମିତି ଚାରିପାଳିଯାକ ସବୁ ପାଳିତ ସେମିତି ସବୁ କୀର୍ତ୍ତନ ମଣ୍ଡଳୀ ଆସିଥିବେ ପୂଜା କରୁଥିବେ, ବର୍ଷେ ବର୍ଷେ ଆମର ପାଞ୍ଚ ପାଳି ହୁଏ, ଆଉ ବର୍ଷେ ବର୍ଷେ ଯଦି ପୁନେଇ ପୂର୍ବରୁ ତ ଇଏ ହେଇଯାଇଥାେ ତାହେଲେ ଚାରିପାଳି କରନ୍ତି।
ଆଜ୍ଞା।
ଯ ନୂଆ ବୋହୂମାନୋନ ଆସିଥାନ୍ତି ତାଙ୍କ ବାପ ଘର ବି ଦେଇଥାନ୍ତି ମାନେ ଭୋଗରାଗ ଦେଇଥାନ୍ତି ଆଉ ଆଉ ଆମର ଠାକୁର ବି ଦେଇଥାନ୍ତି। ଆଉ ଯଦି ନୂଆ ଝିଅ ଝିଅ ବି ବାହା ହେଇଯାଆନ୍ତି ସେମାନେ ପଇସା ଦେଇଥାନ୍ତି ଆଉ ଠାକୁର ବି ଦେଇଥାନ୍ତି ତାପରେ ଆସନ୍ତି ବୁଲିବା ପାଇଁ ଯଦି କିଏ ନ ଆସିଥାନ୍ତି ତାଙ୍କ ଘରକୁ ବି ଝିଅମାନେ କିଛି ବ୍ୟବସ୍ଥା କରିକି ଭୋଗ ମିଠା ସବୁ ନେଇକି ପଠାନ୍ତି। ଯେଉଁ ଝିଅ ବାହା ହେଇଯାଇଥାଏ ତା ଶାଶୁ ଘରକୁ ପଠାନ୍ତି। ଆଉ ଯେ ସବୁ ସାହିରୁ ବି ଝିଅମାନେ ପଇସା ତୋଳାନ୍ତି ଖୁସିରେ ସବୁ ଝିଅ ଛୁଆ ଯେତେବେଳେ ଝିଅ ପିଲା ଗୁଡ଼ାଏକ କରୁଛନ୍ତି ସମସ୍ତେ ଝିଅ ଆହାକୁ ଯାହା କୁହନ୍ତି ଝିଅମାନୋନେ ସବୁ ଦିଅନ୍ତି ଆଉ ତାପରେ ତା ପରଦିନ ମାନେ ସୋମବାର ଯେଉଁ ହୁଏ ସେଦିନ ଶାଗ ସାତ ଶାଗ କରିକି ଖାଆନ୍ତି ରାଇ କରିକି ଖାଆନ୍ତି ରାଇ ଆମର ଯେଉଁ କଖାରୁ ଡଙ୍କ କଖାରୁ ଆଉ ସାରୁ ଅମୃତଭଣ୍ଡା ଆଉ କଣ୍ଟଫଳ ଆଉ ଏ ଝୁଡ଼ଙ୍ଗ ପୋଟଳ ଏମିତି ସବୁ ଗାଜର ଏମିତି ସବୁ ପର ପରିବା ପକେଇକି ରାଇ କରନ୍ତି ଆଉ ସାତ ସତ ପ୍ରକାର ଶାଗ ଯେମିତି ଖଡ଼ା ଆଉ ଆମର ଶନସନଆ ଆଉ ନେଉଟିଆ ଆଉ ଆମର ହେଉଛି କଳମ ଆଉ ପାଳଙ୍ଗ ଏମିତି ସବୁ ସାତ ହଁ ସାତ ପ୍ରକାର ଶାଗ ଆଣିକି ତାକୁ କରନ୍ତି ପଖାଳ ତା ପୂର୍ବ ଏକ ଦିନ ଭାତ ରାନ୍ଧି ପଖାଳ କରିଦେଇଥାନ୍ତି ଆଉ ହେଉଛି ଆମର ବଡ଼ି ଚୁରା ଆଉ ଯୋଉ ଏମିତି ତ ସବୁ ପୁଅ କିଏ ଭଜା କିଏ ଖଟା ଏମିତି ସବୁ କରନ୍ତି ଗୋଟେ ଜାଗାରେ ସବୁ ବସିକି ଝିଅମାନେ ସାଙ୍ଗ ହେଇକି ଖାଆନ୍ତି। ସେଇଠୀ ସେଇଟାକୁ କୁହନ୍ତି ଆମର ସାତ ଶାଗ । ମାନେ ଖୁଦୁରୁ କୁଣି ଓଷା ହବ ମାନେ ଦି ଦିନି ଭୋଜି ଝିଅ ମାନଙ୍କର ସିଏ ଗୋଟେ ଅଲଗା ପ୍ରକାରର ଖୁସି । ଆପଣଙ୍କ ଆଡେ ଏମିତି ସବୁ କରନ୍ତି ନା ନାଇଁ?
ଆଜ୍ଞା ଆପଣ ଯେତିକ କଥା କହିଲେ ତା ଦେହରୁ ବହୁତ ସମାନ୍ ପରମ୍ପରା ସମାନ ଶୈଳୀ ଭାବରେ ଆମର ବି ପାଳନ ହୋଇଥାଏ। ଆମେ ବି ସେମିତି ସାତ ଶାଗ କରିକି ଖାଉ। ବହୁତ ଆନନ୍ଦ ଉଲ୍ଲାସରେ ସାଙ୍ଗ ହୋଇକି ଏକାଠି ହୋଇକି
ସାଙ୍ଗ ହେଇକି ଆଗେ ଖାଇଲେ ମାନେ ଶୁଣ ସାଙ୍ଗ ହେଇକି ଯଦି ଖାଇବା ଆମେ ଯେଉଠି ମାନେ ତାଟିଏ ଭାତ ଖାଉ ଥିବା ସେଠି ସାଙ୍ଗ ହୋଇ ଯଦି ଖାଇବା ଆମେ ମାନେ ଗୋଟେ କଂସେ ଭାତ ଖାଇ ଦବାବି ଜଣା ପଡିବନି । କଥାବାର୍ତ୍ତା ହେଇ ହସ ଖୁସି ହେଇ ଖାଇଥାନ୍ତି । ମୁଁ ତ ଏମିତିରେ ବି ଆମ ଘରକୁ ଯୋଉ ଆସନ୍ତି ଆମର ନଣନ୍ଦ ଆମ ପିଉସୀ ମା ହାଁ ମୁଁତ ଏମିତିରେ ପଖାଳ ଖାଏନି । କିନ୍ତୁ ସି ଯୋଉ ଆମ ଘରକୁ ଯୋଉ ନୁ କୁଣିଆ ଆସନ୍ତି ଆମେ ବସିକି ସାଙ୍ଗ ହୋଇ ଖାଇଲେ ମୁଁ ବହୁତ୍ ଖାଇ ଦିଏ ।
ଆଜ୍ଞା ।
ମିଳି ମିଶିକି ଖାଇଲେ ଭଲ ଲାଗେ ଆଉ ।
ଆଜ୍ଞା ସତ କଥା ଟେ କହିଲେ ଭାବି ଭାବି ବୋହୁତ ସୁନ୍ଦର କଥାଟେ ମିଳି ମିଶି ଖାଇଲେ ବେଶି ବୋହୁତ ହେଇ ଖାଇ ଖାଇ ହେଇଯାଇଥାଏ ଜଣା ପଡେ ନା ସମୟ ବିତିଯାଏ ସମସ୍ତଙ୍କ ସହିତ ତ କଥା ଆଳାପ କରି ବହୁତ୍ ସୁନ୍ଦର ଲାଗେ ପରିବାର ଏକାଠି ହେଲା ଭଳି ଲାଗିଥାଏ । ସେମିତି ଆମର ବାର ମାସରେ ତେର ପର୍ବ ଭଳି ଖୁଦୁରୁକୁଣୀ ଓଷାର ବି ମହତ୍ଵ ନିଆରା ସ୍ୱତନ୍ତ୍ର ଅଟେ । ସେଠୁ ସାଧାରଣ ତ ଆମେ ଭ୍ରା ତା ମାନଙ୍କ ପାଇଁ ହିଁ ପାଳନ କରିଥାଉ । ଭାଇ ମାନଙ୍କ ପାଇଁ । ଏ ଯୋଉ ଝିଅର ଭାଇ ନଥାଏ ସେ ଝିଅ ବି ପାଳନ କରିଥାଏ। ସେମିତି କିଛି ନାଇଁ ତା ମା ମଙ୍ଗଳା ଙ୍କୁ ଆମେ ସୁମରଣ କରିକି ଡାକିଥାଉ ।
ହଁ ମାଆଙ୍କର ତ ବେଶୀ ପ୍ରିୟ ହଉଛି ଖୁଦ ଭଜା ।
ଖୁଦ ଭଜା
ହଁ ସେଇଟା ତ ବେଶୀ ଆଉ ପ ପଇମାସିକ ତ ଦେଇଛନ୍ତି ଯୋଉ ଏଇ ବିଷୟରେ ବେଶୀ ତାପରେ ମାଆଙ୍କର ବହି ତ ପଢିକି ସେଇଥିରୁ ତ ବେଶୀ ଜାଣିବା କଥା । ଆପଣ କେବେ ପଢ଼ିଛନ୍ତି?
ଆଜ୍ଞା ନିଶ୍ଚିନ୍ତ ମୁଁ ତ ସବୁ ପ୍ରତିିବର୍ଷ ହିଁ ଆମର ହୋଇଥାଏ । ମୁଁ ବି କରିଥାଏ ମୁଁ ସବୁ ପ୍ରତିିବର୍ଷ ହିଁ ବହିଟିକୁ ପଠନ କରେ । ବହୁ ସୁନ୍ଦର ଶୈଳୀରେ ଭାବ ଭଙ୍ଗୀକୁ ନେଇକି ଆମେ ମାଙ୍କ ପାଖରେ ଫୁଲକୁ ହାତରେ ରଖିକି ଅ ଧରିକି ଆମେ ସେ ବହିଟିକୁ ପଠନ କରିଥାଉ। ପଞ୍ଚମ ଅଧ୍ୟାୟ ପଯ୍ୟନ୍ତ ଅଛି । ଫୁଲ ତୋଳା ଗି ଗତ ବି ଅଛି । ଆମେ ସେଇରା ପଢିଲା ବେଳେ ପିଲାମାନେ ସବୁ ଆମେ ବାରମ୍ବାର କଥା ଟାକୁ ସେଇଆକୁ ଆମେ ପଢିଥାଉ ଗୀତ ଶୁଣୁଥାଉ ଶୁଣିବାକୁ ବହୁତ ସୁନ୍ଦର ଲାଗିଥାଏ । ବହୁତ୍ ଉଚ୍ଚା ସ୍ୱର କରି ଆମେ ପଢିଥାଉ । ଯାହା ଫଳରେ କି ଆମ ମନକୁ ସାନ୍ତ୍ଵନା, ଆସ୍ଵସନା ବହୁତ ସୁନ୍ଦର ଲାଗେ ଯାହା ଫଳରେ କି ଆମକୁ ଲାଗେ ଯେ ମା ମଙ୍ଗ
ଯାହା ହଉ ବାନ୍ଧବି ଆପଣ ବହୁତ ଭଲ ଭଲ କଥା ସବୁ କହିଲେ । ଆଉ ଏମିତି କିଛି କିଛି ସମୟ ଆଉ କଥା ହେଲେ ଭଲ ଲାଗିବ ଆପଣ ମୂଲ୍ୟବାନ୍ ସମୟ ଆମକୁ ଦେଇଥିବାରୁ ବହୁତ-ବହୁତ ଧ ଧନ୍ୟବାଦ ଆଉ ଏବେ ଟିକେ ର ଖୁଛି ଆଉ ଯାଉଛି ପିଲାମାନଙ୍କୁ ଟିକେ ପାଠ ପଢ଼େଇବି।
ଆଜ୍ଞା ନମସ୍କାର।